ହ୍ୟାଲୋ।
ହ୍ୟାଲୋ।
ହଁ ନମସ୍କାର ନମସ୍କାର।
ଆଜ୍ଞା ନମସ୍କାର।
କଣ କରୁଛନ୍ତି?
ଏଇ ଖାଇକି ଆସିଲି ଆପଣ।
କଣ ଖାଇଲ ମୁ ଏଇ ବସିଛି କଣ ଖାଇଲେ?
ରୁଟି ଘୁଘୁନୀ।
ହଁ ଆଉ କଣ?
ଆଉ ଇପି। ଆପଣ ଖାଇସାରିଲେଣି?
ନାଇଁ ମୁଁ ଖାଇନି ବସିଛି।
ଆଉ କୁହନ୍ତୁ।
ମୁଁ କହିଲି ଆଉ କଣ ଆଜି ଦିନରେ ଖାଇଥିଲେ।
ଆଜି ଗାଧୁଆବେଳେ ଖାଇଥିଲି ପଖାଳ ଅଣ୍ଡା ଭୁଜିଆ
ଆମ୍ବ ପାମ୍ପଡ଼। ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ଭାତ ଆଉ ସୋୟାବିନ୍। ଆପଣ ରୋଷେଇ ଆସେ ଆପଣଙ୍କୁ?
ଆଁ
ମୁଁ କହିଲି ଆପଣଙ୍କୁ ରୋଷେଇ ଆସେ?
ନାଁ। ଆପଣଙ୍କୁ ଆସେ?
ଆସେ ସେମିତି କିଛି କିଛି ତ କରିଜେଇବି ମେଁଗୀ ଶିଖିଛନ୍ତି ଆପଣ।
ନା
ହୁଁ
ହଁ କୁହନ୍ତୁ।
ସୁଣ ଫାଷ୍ଟ ମ୍ୟାଗିଟା ଆଣିବ, ମ୍ୟାଗିଟା ଆଣିକି ତାକୁ ଗରମ କରିଦବା ପାଣିରେ ଗରମ ପାଣିରେ କରିଦେଇକି ତାପରେ ହଉଛି ଏଇଯୋ ମାନେ ତା ଦେହରେ ଆଲୁ ବି ପଡ଼େ। ଆଉ ଆଳୁ ଟା ହଉଛି ତ ଆପଣଙ୍କ ଇଛା ଆପଣ ଯଦି ପକେଇବେ ପକେଇବେ ନ ପକେଇବେ ତ ନାହିଁ। ଆଳୁ ପକେଇବେ ଆଳୁ ପକେଇ ସାରିଲା ପରେ ତାପରେ ପିଆଜ ଟାକୁ କାଟି ଦେଇଥିବେ ବୁଝିଲ ନା। ପିଆଜ କାଟି ସଇଲା ପରେ ତାପରେ ହଉଛି ଫାଷ୍ଟ ତେଲ ପକେଇବେ ତେଲ ପକେ କେଇ ସାରିଲା ପରେ ଜିରା ପକେଇବେ। ହୀରା ଲଙ୍କା ଏଟା ହେଉଛି ପାଣି ଦେବେ।
ଆପଣଙ୍କ କଥା ଠିକ ସେ ଶୁଭା ହେଉନି।
ହଳଦୀ ଆଉ ଲୁଣ ପକେଇବେ।
ଆଜ୍ଞା ଆଜ୍ଞା।
ପକେଇ ସାରିଲା ପରେ ତା ଦେହରେ ଗୋଳେଇବେ। ଗୋଳେଇ ଦେଇ ସାରିଲା ପରେ ତାପରେ ଯେତେବେଳେ ଦେଖୀ ଖିବେ ଭଜା ଟା ହେଇଗଲାଣି ତାପରେ ସେ ଯୋଉ ପିଆଜ ଟା ଯୋଉ ନାହିଁ ନଥିଲା। ପିଆଜ ଆଉ ଆଳୁ ଟା ଯୋଉ ବଜା ହଉଥିବ। ସେଇଟା ଭଜା ହେଇ ସାରିଲା ପରେ ତାପରେ ମ୍ୟାଗି ଟା ପକେଇକି ମ୍ୟାଗି ମସଲା ପକେଇବେ। ଦେନ୍ ହେଇଗଲା ମ୍ୟାଗି। ତା ଦିହରେ ଆପଣ ଯଦି କିଛି ସକ୍ସ ଯଦି ପକେଇ ଖାଇପାରିବେ ତ ଆହୁରି ଭଲ ନ ପକେଇବେ ଯଦି ଆ ଆହୁରି ଭଲ।
ଆଜ୍ଞା।
ମୁଁ କହିଲି ରଥଯାତ୍ରା ଆଗକୁ ଆସୁଛି ରଥଯାତ୍ରା। ତ୍ରା ବିଷୟରେ କଣ ଜାଣିଛନ୍ତି।
ରଥଯାତ୍ରା ତ ହଉଛି ଆମ ବିଶ୍ଵ ପ୍ରସିଦ୍ଧ ସେଟା ଓଡିଶାରେ। ଯେଉଥିରେ ଆମେ ଉଁ ଜଗା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସମସ୍ତେ ତଙ୍କୁ ସମସ୍ତେ ବାହାରକୁ ଆସନ୍ତି ତାଙ୍କ ଭକ୍ତମାନଙ୍କୁ ଦେଖି। ଦେଖା କରନ୍ତି ତାପରେ ସିଏ ଉ ପୁଣି ହେ ମାଉସୀ ମା ମନ୍ଦିର ଯାଆନ୍ତି, ପୋଡ ପିଠା ଖାଆନ୍ତି, ରଥରେ ଯାଇକି ପୁଣି ସେଠି ରହିକି ପୁନି ତାଙ୍କ ସିଂହାସନକୁ ସେ ଫେରି ଆସନ୍ତି।
ହଁ ମୁଁ କହିଲି ସେ ଯେତେବଳେ ମାଉସି ମା ଘରକୁ ଯାଆନ୍ତି ତା ପରେ ତାଙ୍କୁ ସ୍ନାନପୂର୍ଣ୍ଣିମାରେ ହଁ ସେ ଗାଧେଇଥିବେ ନା।
ହଁ ତାଙ୍କୁ ଏବେ ଜର ହେଇଛି ସିଏବେ ଅନ୍ଧାର ଘରେ ଥିବେ ଅଛି।
ହଁ। ତାଙ୍କୁ ବି କେହି ବି ଦର୍ଶନ କରିପାରିବେ ନାହିଁ।
ନାଇଁ ତାଙ୍କୁତ ଏବେ କେହି ଦର୍ଶନ କରିପାରିବେନି। ତମେ କେବେ ଯାଇଛ ରଥଯାତ୍ରାରେ?
ନା ନା କେବେ ବି ଯାଇନି।
ଯୋଗ ହିଁ ଆସିନି ଯିବାକୁ।
କେବେବି ଯାଇନି ରଥଯାତ୍ରାରେ, ତମେ ପୁରୀ କେତେ ଥର ଯାଇଚ?
ମୁଁ ତ ଗଣିନି ହେଲେ ଯାଇଛି ମାନେ ଏମତି ଦି ବର୍ଷ ଯାଇଛି ଏଇ ଆର ବର୍ଷ ହିଁ ଯାଇଥିଲି, ଏମତି ଯାଇଛି ହେଲେ କେବେ ରଥଯାତ୍ରା ତେ ଡୋରି ଲାଗିନି।
ଆଜ୍ଞା ଆଉ କଣ? ରଜ କେମିତି ପାଳିଲେ? ଆପଣଙ୍କ କଥା ଶୁଭା ହଉନି।
ମୁଁ କହିଲି ରଜରେ ମୁଁ ଯାଇଥିଲି ଗାଁ କୁ।
ଆଜ୍ଞା।
ଗାଁ ରେ ବିଭିନ୍ନ ପ୍ରକାର ପୋଡ ପିଠା ଖାଇଲି। ଏମିତି କି ଆ ମଣ୍ଡାପିଠା, ଆରିସା ପିଠା ଆଉ କାକରା ତ ଏଇଗୁଡା ଖାଇଲି ସକାଳୁ ଉଠିକି ଜି ଏ ଆଗେ ଗାଧେଇ ପଡିଲି ବୁଝିଲ ନ। ଗା ଗାଧେଇ ପଡିକି ତା ଦେହରେ ମାନେ ସବୁ ନୂଆ ଡ୍ରେସ ପିନ୍ଧିକି ଏ ଖାଇ ଦେଇକି ଆମର ସବୁ ଗାଁ ଝିଅ ମେଞ୍ଚେ ଅଛ ରହିନ୍ତି ତାଙ୍କ ସାଙ୍ଗରେ ପଳେଇଲି କୋଉଠିିକି ଦୋଳି ଖେଳିବାକୁ। ଆମ ଗାଁରେ ବି ଦୋଳି ହୁଏ। ଦୋଳି ସେଇଠି ଖେଳିଲୁ। ଖେଳିକି ପାନ ବି ଖାଇଲୁ। ପାନ ବି ଖାଇକି ଦୋଳି ଖେଳିଲୁ। ଖେଳି ସାରିଲା ପରେ ତାପରେ ପୁଣି ଘରକୁ ଆସିଲି। ଘରେ ମୋ ମମି ରାନ୍ଧିଥିଲେ, ଚିକେନ ରାନ୍ଧିଥିଲେ। ଚିକେନ୍ ଖାଇଦେଲି। ଖାଇ ଦେଇକି ପୁଣି ପଳେଇଲି ସାଙ୍ଗ ଛୁଆଙ୍କ ପାଖକୁ, ତାଙ୍କ ସହିତ ବୁଲିଲି ବୁଲିକି ପାଣି ମେଞ୍ଚେ ଖାଇଲି, ତାପରେ ହଉଛି ମୁଁ ଗଲି କୋଉଠିକି ସନ୍ଧ୍ୟା ବେଳକୁ ମୋର ମୋ ଭଉଣୀର ତାଙ୍କ ବର ମାନେ ମୋ ଭାଇନା ସିଏ ଆସିଥିଲେ, ତାଙ୍କ ସହ ଗଲି ଟିକେ ମାର୍କେଟ। ମାର୍କେଟେ ଯାଇଁକି ସିଏ ବି ଆମେ ତିନି ଜଣ ଯାଇଥିଲୁ ମାର୍କେଟ୍ ରେ। ଏ ସେମିତି ବୁଲାବୁଲି କଲୁ ତମେ କେବେ ଯାଜପୁର ଆସଚ?
ଆଜ୍ଞା ଯାଇଛି।
ହଁ ସେ ଯୋଉ ଯାଜପୁର କୁସୁମା ନାଇଁ ସେଇଠି ବୁଲାବୁଲି। କଲୁ ବୁଲାବୁଲି କରିସାଇଲା ପରେ। ତାପରେ ସନ୍ଧ୍ୟା ଳୁକୁ ଆସିକି ଘରେ ଶୋଇଲି ଆଉ। ତମର କେମିତି ରଜ ଗଲା?
ଆ ମୋର ରଜ ତ ତିନ ଦିନ ଘରେ ପଳେଇଲା ଫାଷ୍ଟ୍। ଆଉ ଏଇଟା କଥା ହଉଛି ଆମର ଏବେ ଦେଖୁଥିବ। ଗାଁ ମାନେ ଗାଁ ରେ ଯଦି କିଛି ବି ରଜ ସେଲିବ୍ରେସନ ହଉଥିବ ହଉଥିବ ନହଲେ। ଟିକେ ଯଦି ସେଟା ମାନେ। ସେଟା ଯଦି ଗାଁ ହେଇନଥିବ ଟିକେ ବଜାର ଥିବ ସଇଲା ସେଠି କିଛି ରଜ ଫଜ ନାହିଁ। ଏବେ ଖାଇବାରେ। ଏ ତ ଯୋଉ ପିଢି ଅନୁଯାଇ ସବୁ ତ ଚେଞ୍ଜ ହେଇଯାଉଛି କିଛି ତ ନାହିଁ ଆଉ। ସେମିତି କେ ମାନେ ଛୋଟ ଆକାରରେ ଗୋଟେ ଦୋଳି ହେଇଥିଲା। ତାକୁ ଖେଳିଥିଲି ତାପରେ ବି ଘରେ ଉମ ପିଠା ହେଇଥିଲା। ଆ ପୋଡ଼ ପିଠା ଏଣ୍ଡୁରି ପିଠା କାକରା ପିଠା ଏସବୁ ହେ ଥିଲା ଆ ନୂଆ ଡ୍ରେସ୍ ଟେ ପିନ୍ଧିକିି ବାସ୍। ଦୋଳି ଖେଳିଥିଲି ଏମିତି ତିନ୍ ଦିନ୍ ଏବେ ତ ତିନ ଦିନ୍। ପୁରା ନର୍ମାଲ୍ ଦିନ ଭଳିଆ ଯାଉଛି ଆଗ ଆଡେ ତ କେତେ କଣ ହଉଥିଲା।
ହଁ ହଁମ ଆଗୁରୁ ମାନେ ବହୁତୁ ମାନେ। ଏବେ ଏବେ ଯୋଉ ସବୁ ପର୍ବ ହଉନି। ହଁ ଆଉ। ମାନେ ଲାଗୁ ହି ନାହିଁ ମାନେ ଏଇ ପର୍ବ ବୋଲି ଲାଗୁ ହି ନାହିଁ।
ଯେମିତି ନର୍ମାଲ୍ ଦିନ ଯାଉଛି ସେମିତି ହିଁ ପଳଉଛି।
ହଁ ହଁ। ଏମତି ଯାଉଛି ଫଟୋ ବୋଲି।
ଆଗରୁ ଆଉ କିଛି ଦିନ୍ ଆଉ କିଛି ଦିନ୍ ଗଲେ ସେଗୁଡା ସବୁ ହିଁ ସରଯିବ। ଯେମିତି ଏବେକା। ସବୁ ବନ୍ଦ୍ ହେଇଯିବ ଆମେ ଏ ଆମର ତ ଓଡିଶାରେ। ସବୁବେଳେ ପର୍ବପର୍ବାଣୀ ଉପରେ ବେଶୀ ଇଏ ହେଲେ ସବୁ ଗୋ ଟିକେ ଟିକେ ଟିକେ ଟି କେ ଯାହା ହେଲେ ବି ବନ୍ଦ୍ ହେଇ ହେଇ ଯାଉଛି।
ବନ୍ଦ୍ ହେ
ଏବେ ତ ସମସ୍ତେ ଫୋନ୍ ଫୋନ୍ ଆଡିକସନ୍ ହେଇଯାଉଛନ୍ତି ପୁରା।
ଏବେ ସବୁ ଫୋନ୍ ହଁ। ତାଙ୍କ ଧ୍ୟାନ ଏବେ ଖାଲି ଫୋନ୍ ରେ ଆଉ କୋଉଠି ଧ୍ୟାନ ହିଁ ରହୁନି ତାଙ୍କର। ଏଇ ଛୋଟ ଛୁଆ ତ ବେଶୀ।
ବେଶୀ। ନାଇଁ ଛୋଟ ଛୁଆଙ୍କର ବି ଆମେ ଭୁଲ୍ ଧରିବାନି ବେ ଶି ହଉଛି ମା ଭଉଣୀ ତମର କାମ ହଉନି ଛୁଆଙ୍କୁ ଫୋନ୍ ଧରେଇଦିଅ ସେ ଆମ। କାମ ହେଇଯିବ ଆମେ ଏପଟେ କରଦବା ଛୁଆ ତାଙ୍କର ଫୋନ୍ ଦେଖୁଥିବେ ଖାଉନାହାନ୍ତି। ଫୋନ୍ ଧରିଥିବେ ସେ ଖାଇଦେବେ କିଛି ଗୋଟେ ଜିଦି କରୁଛନ୍ତି ତାଙ୍କୁ ଫୋନ୍ ଧରେଇଦିଅ ସେ ଜିଦି କରି। ଦେବେ ତ ସେଇ ରେ। ଛୁଆ କଣ ଛୁଆଙ୍କୁ ଯୋଉ ଆଟମସଫିୟର ରେ ରଖିବ ସେ ଛୁଏ ଆମର ତ ଆମର ହେଇଠି ହିଁ ସେୟା ହେଇଗଲାଣି।
ଛୁଆଙ୍କୁ ଯୋଉ ପରିବେଶରେ ରଖି ଆସିବ ଛୁଆମାନେ ସେଇ ପରିବେଶରେ ରହିବେ।
ଉଁ ରହିବେ ଆଉ ତ ଆମେ ଯଦି ସେମତି କି ସେଠାରୁ ତାଙ୍କୁ ଦୂରେଇକି ରଖିବା ତାହେଲେ ଛୁଆ ବି ଭଲେରେ ଠିକସେ ଏବେ ଆମ କାମ ହଁ ଆମେ ଯଦି ଟିକେ କଷ୍ଟ ହବ ହେଲେ ଆମେ ଠିକ୍ ଠାକ୍ ରହିଲେ ଛୁଆଙ୍କୁ ଟିକେ ବେନିଫିଟ୍ ହବ ଆମେ ଯଦି କହିବା ହେ
ହୁଁ।
ହଉନି ଏଇଟା ଥାଉ ଏଇଟା ସେ ଦେଖୁଥାନ୍ତୁ ସେମତି ହେଇ ଫୋନ୍ ବହୁତ ଆଡିକ୍ସନ୍ ହେଇଯାଉଚି ଆଉ।
ହଁ ହଁ ତାଙ୍କ ଧ୍ୟାନ ଆଉ ମାନେ କୋଉଥିରେ ରହୁନେଇ।
ନାଇଁ।
ସବୁ ଖାଲି ସେଇଥିରେ। ହଁ ସବୁ ଖାଲି ଫୋନ ରେ ରହୁଚି। ଆଉ ମାନେ ଛୋଟ ଛୁଆ ବି ତାଙ୍କୁ ଯଦି ପୋନ ନ ଦ ମାନେ ନ ଦବୁ ସେଇ କାନ୍ଦିବେ। ହଁ।
ଗଲାଇ ମାନେ ସେମତି ହେଇ ହେଇକି ଉଁ ଦିନ ମାନେ ତାଙ୍କର
ହେଲୋ। ଆମେ ଯେତେବେଳେ ଛୋଟ ଥିଲେ ମାନେ କୋଉଠିକି ମାଙ୍କଡ ଦେଖିକି ଖା। କୋଉଠି ଆମ୍ବ ଦେଖିକି ଖା ଆମ ମା ନ ମାନେ ଦେଖଉକି ଖୁଆଇ ଦଉଥିଲେ। କିନ୍ତୁ ଏବେ ମାନେ ଛୁଆ ମାନଙ୍କୁ ତମେ ମାନେ ନ ଦେଖିଲେ ହଉନି।
ସେଇଟା ବହୁତ ଏବେ ଅ ହାର୍ମ ଫୁ ମାନେ ବହୁତ ଏବେ ବହୁତ ମାନେ କଣ କୁହନ୍ତି କ୍ଷତି ଏଟା ବହୁତ ମାନେ ଛୋଟ ଛୁଆ ଙ୍କ ଏବେ ଭାବନ୍ ଛୋଟ ଛୁଆ ସବୁ ଚଷମା ଲଗଉଚନ୍ତି।
ହୁଁ ମାନେ ଛୋଟ ଛୋଟ ଉଁ ମାନେ ବେଳରୁ।
ହୁଁ ବହୁତ ସେଥିପାଇଁ ତ ଯେତେ ମୋବାଇଲ କୁ ଦୂରେଇ ରଖିବା ସେ ଏଇଟା ସମସ୍ତେ ମାନେ ଏବେ ତ ଆମର ପୁରା ହେଇଗଲାଣି ନା ମେ ସବୁବେଳେ ଏବେ ସକାଳୁ ଉଠୁଚନ୍ତି ଫୋନ ସୋସିଆଲ ମିଡିଆ ଏଇସବୁରେ ହିଁ ପଶିିକି ରହିଯାଉଚନ୍ତି। ଆମର ଦିନ ହିଁ ସେଇ ଫୋନରୁ ହିଁ ଆରମ୍ଭ ହୁଏ। ସେଇଟା ହିଁ ଖରାପ ହେଇଯାଉଛି ସବୁ କିଛି ଲସ ହେଇଯାଉଛି ଏମିତି ଫୋନ ଟା କେବଳ ଗୋଟେ ଖରାପ ଜିନିଷ ଫୋନରେ ଭଲ ଜିନିଷ ହଉଚି ଖରାପ ଜିନିଷ ବି ହଉଚି ଯିଏ ଯୋଉ ଥିରେ ନିଜକୁ ୟୁଟିଲାଇଜ କରିକି ରଖିପାଇଲା।
ହଁ ଯୋଉଥିରେ ବ୍ୟବହାର ଯିଏ କରିପାଇଲା।
ଏଇଆ ହଉଚି କଥା। ହଉ ରଖନ୍ତୁ।